ହ୍ୟାଲୋ।
ମୋ ଭଏସ ଆସୁଚି?
ହୁଁ ହୁଁ। ମୋ ଭଏସ?
ହଁ ହଁ କ୍ଲିୟର ଆସୁଚି। ଯୋଉ କଣ କରୁଚ।
ଏଇଠି ବସିଚି ଆଉ।
ଆଉ ଆଜି ଗୋଟେ କଥା ପଚାରିବି କହିପାରିବ ଯଦି କୁହ ମୁଁ ପଚାରିବି।
ହଁ ପଚାରୁନ।
ରାମାୟଣ ବିଷୟରେ ଗୋଟେ କୋଶ୍ଚିନ୍ ଆପଣଙ୍କୁ ପଚାରିବି। ଗୋଟେ ଜିନିଷ ମୋର ଡାଉଟ୍ ଥିଲା ମୁଁ ସେନାଇଁ ପଚାରୁଚି। ଯେ କୈକେଇ ରାମଙ୍କୁ ଏତେ ଭଲ ପାଉଥିଲା ବୁଝିପାଇଲ। ସିଏ ତାହେଲେ ତାକୁ ବନବାସ କଣ ପାଇଁ ଛାଡିଲା? ତା ବିଷୟରେ କିଛି ମାନେ ଜାଣିଚନ୍ତି ମୁଁ ଜାଣିନି ବୋଲି ଆପଣଙ୍କୁ ପଚାରିଲି?
ହଁ ଜାଣିଛି ଟିକେ ଟିକେ ଜାଣିଛି ଆଉ।
ହଁ କୁହନ୍ତୁ?
ହଉ ହଉ ଫାଷ୍ଟ ରୁ ହଉ ଫାଷ୍ଟରୁୁ ଟିକେ ଟିକେ କହୁଛି ଆଉ।
କୁହନ୍ତୁ?
ହଉ ଅଯୋଧ୍ୟାର ରାଜା କିଏ ଥିଲେ?
ଅଯୋଧ୍ୟାର ରାଜା ଦଶରଥ।
ହୁଁ ତାଙ୍କର କେତେଟା ସ୍ତ୍ରୀ।
ତାଙ୍କର ଅଯୋଧ୍ୟାରେ ରାଜା ଦଶରଥ ତାଙ୍କର ତିନିଟା ସ୍ତ୍ରୀ ଥିଲେ।
ହୁଁ କୈକେଇ ସୁମିତ୍ରା କୌଶଲ୍ୟା।
ଆଜ୍ଞା।
ହଉ ଦଶରଥ କାହାକୁ ଭଲ ପାଉଥିଲେ ଅଧିକା?
କୈକେୟୀ କି ଦଶରଥ ଯାଇଁ କୈକେୟୀ କି ଭଲ ପାଆନ୍ତି।
ହୁଁ ଆଉ ଦଶରଥଙ୍କର କେତେଟା ପୁତ୍ର ଥିଲେ?
ଚାରୋଟି।
ହଁ ତାହେଲେ ତମେ ଏତେ ସବୁ ଜାଣିଛ ତାହେଲେ?
ଆଜ୍ଞା ଆଜ୍ଞା।
କୈକେଇ କିଏ?
ଆ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ।
ହଁ ହଁ ଆଉ ତମେ କଣ ତମେ କଣ କୋଶ୍ଚିନ୍ ଟା କଲ?
ମୁଁ କହିଲି କି ଯେ ଦଶର କୈକେୟୀ ରାମଙ୍କୁ ଅଧିକା ଭଲ ତାର ଚାରିପୁତ୍ରଠୁ କୈକେୟୀ ଦଶ ରାମଙ୍କୁ ଅଧିକା ଭଲ ପାଏ କିନ୍ତୁ ଯେ ରାମଙ୍କୁ କାହିଁକି ସେ ବନବାସ ଛାଡ଼ିଲା। ଯେ ଦା ଦାମ ଚଉଦ ବର୍ଷ ବନବାସ ଯିବେବୋଲି।
ହଁ ହଁ ଯୋଉ କାରଣ ଅ ଦଶରଥ ଉଁ ଆ ଅଧିକ ଅଧିକା କୈକେୟୀଙ୍କୁ ଭଲ ପାଉଥିଲି ଯେତେବେଳେ ଦଶରଥ କୋଉ ଯୁଦ୍ଧକୁ ଯାଇଥିଲେ ସେତେ ଆକ୍ରମଣ ହେଇଥିଲେ ସେତିକି ବେଳେ କୈକେୟୀ ତାଙ୍କର ସେବା ସବୁ କରିଥିଲେ।
ଆଜ୍ଞା।
ସେଇ ସେବା ଇଏ ଦେଖିକି ହୁଁ ହୁଁ ତାପରକୁ ସେ ସେତିକିବେଳେ ଦଶରଥ ମାଗିଥିଲେ କି କହିଥିଲେ କି ତମର କୋଉ ଦିଟା ବର କହୁଛି ତମେ ଦିଟା ବର କଣ ମାଗ। ସିଏ କହିଥିଲେ ମୋର ଅବିକା କିଛି ଦରକା
କରିଥିବାରୁ ସେ ଖୁସିରେ କହିଥିଲେ। ତାରୁ ସିଏ ଯେତେବେଳେ ମାଗିଲେ କି କହିଲେ ଆଉ ଯୋଉ କିଛି କୁ ବର ମାଗ ସେ ସିଏ ମନା କରିଥିଲେ ମୋର ଓବିକା କିଛି ଦରକାର ନାହିଁ ଯେତେବେଳେ ଦରକାର ହବ ସେତିକିବେଳେ ମାଗିବି ଆଉ।
ଆଜ୍ଞା।
ତାପରକୁ ଅ- ଅ ମାଗିଥିଲେ କି ଆଁ ଯଉ
ସେତେଳେ ରାମ ରାଜା ହେବା ପାଇଁ ବୋଧେ ସେଇଥିପାଇଁ ବୋଧେ
ହଁ ରାମ ଯେତେବେଳେ ରାଜା ହବାକୁ ଚାହିଁଥିଲେ ସେତିକିବେଳେ ଏ ଦଶରଥଙ୍କୁ କୈକେଇ କହିଥିଲେ କି ଭରତ ଅ ରାଜ୍ୟର ରାଜା ହେବେ
ଆଜ୍ଞା।
ଆଉ ରାମ ଚଉଦ ବର୍ଷ ସ୍ତ ବନବାସ ଯିବେ।
ଆଜ୍ଞା। ଓହୋ ସେ ସି ହଁ ସେଥିପାଇଁ ସେ ରାମ ତାଙ୍କୁ ରାମଙ୍କୁ ଚଉଦ ବର୍ଷ
ବନବାସ ପଠେଇଥିଲେ ଆଉ।
ଆ-ହା -ହା। ତାମାନେ ଏଥର ଜଣା ପଡୁଛି ଯେ କୈକେୟୀ ଯୋଉ କାମ କୈକେଇ ଯୋଉ ତାଙ୍କ ସେବା ଶୁଶ୍ରୂଷା କରି ଥିଲା ଆପଣଙ୍କ ହିସାବରେ, ସେ ଟାଇମ୍ ରେ ସେ ଦୁଇ ଟା ବର
ବର ମାଗିଥିଲେ, ହଁ ବର ଦେଇଥିଲେ ଇଏ କହିଥିଲେ ମୋର ଯେ ତେଳେ ଦରକାର ହବ
ହଁ ଯେତେବେଳେ ଆବଶ୍ୟକ ହବ ସେତେବେଳେ ମାଗିବେ ଆଉ, ଓହୋ ସେଥିପାଇଁ ଦଶରଥ ଙ୍କୁ ସେ ଦିଟା ବର ମାଗିଥିଲେ ଯେ ଦଶ ଆମର ରାମ ଚଉଦ ବର୍ଷ ବନବାସ ଯିବେ ଆଉ ଭରତ ରାଜ୍ୟ ର ରାଜା ହେବେ।
ଜା ରଜା ହେବେ।
ଶୁଣ ଏଇଟା ତ କହିଲ ହଁ ତାପରେ ଆଉ ଯୋଉ କୈ ତାଙ୍କର ଯୋଉ ପୁଅ ଥିଲେ ପୁ ପୁତ୍ର ସବୁ ଥିଲେ ଆପଣଙ୍କୁ କହିଲେ ତାଙ୍କର ତିନିଟା ରାଣୀ ଆଉ କୈକେୟୀ କୋଉ ମାନେ ସେ କୋଉ ଇଏରେ ଥିଲେ ସେଇଟା ଗୋଟେ କହୁଥିଲେ ଆପଣ ମଝିରେ ମୁଁ ଭୁଲିଗଲି
କୈକେୟୀ ପା ସେ ରାଜ୍ୟର ରାଣୀ ଥିଲେ।
ହଁ ହଉ କୈକେୟୀ ର?
ହୁଁ।
ହଁ- ହଁ -ହଁଁ କୈକେୟୀ ର ରାଜ୍ୟର ରାଣୀ ଥିଲେ ସିଏ, ହଁ ସେଥିପାଇଁ ତାଙ୍କ ନା କୈକେୟୀ ଆ-ହା-ହା
ହଁ ହଁ।
ଆ ଆପଣ ଯୋଉ ଏଇ କଥା ସବୁ କହିଲେ ତାପରେ ଗୋଟେ କଥା ଆପଣ ଏଇଠି ଗୋଟେ କୋଶ୍ଚିିନ ଆଉ ଗୋଟେ ମାନେ ଆଉ ଗୋଟେ ମୋର ମନେ ଗୋଟେ କୋଶ୍ଚିନ ମନକୁ ଆସୁଛି ଯେ ହଁ ସିଏ ଆପଣ କହିବା କଥା ସିଏ ଭରତ ଅପେକ୍ଷା ରାମକୁ ବହୁତ ଭଲ ପାଉଥିଲେ।
ହଁ ହଁ।
କିଏ କହି କିଏ ର
କୈକେୟୀ ଭଲ ପାଉଥିଲେ ଭରତ ଭରତଙ୍କୁ ଅଧିକା ନା।
ଭରତଙ୍କୁ ଅ ଭରତ ଅପେକ୍ଷା ରାମକୁ ଭଲ ପାଉଥିଲେ ମୁଁ ଆପଣ ଯୋଉ କହିଲେ କି କୈକେୟୀ ମୁଁ ଯୋଉ କୋଶ୍ଚିନ୍ ଟା କଲି ଆପଣଙ୍କୁ କହିଲି ଯେ ଭରତକୁ ଅଧିକା ସେ ମାନେ ଭରତ ଅପେକ୍ଷା ରାମଙ୍କୁ ବହୁତ ଭଲ ପାଉଥିଲେ। ଯେ କାହିଁକି ସେ ବ ବନବାସ ତାଙ୍କୁ ଛାଡ଼ିଥିଲେ ଆପଣ ତା ପୁରା ଡିଟେ ଟେଲ୍ସ ଡିଟେଲ୍ସ ସବୁ କହିଲେ ମାନେ କ୍ଲିୟର କରି କହିଲେ କି ଯେ କାହିଁକି ଛାଡ଼ିଥିଲେ କଣ ପାଇଁ, ହଁ ବୁଝିପାଇଲେ ଆପଣଙ୍କ କଥା? କିନ୍ତୁ ଶୁଣନ୍ତୁ ଏଠି ଆଉ ଗୋଟେ କଥା ହଉଛି ଯେତେବେଳେ ଯେତେବେଳେ ଆଁ ସିଏ ତାଙ୍କୁ ଦିଟା ବର ମାଗିଥିଲେ ସେତେବେଳେ ସିଏ କଣ କରୁଥିଲେ ନା ଦିଟା ବର ଆପଣଙ୍କ ସେ ଦିଟା ବର ତାହେଲେ ଦେଇଥିଲେ ତାଙ୍କୁ। ଦେଇ ଦେଇଥିଲେ ହଁ। ହଁ ଯାହାଫଳରେ ରାମ ଲକ୍ଷ୍ମଣ ସୀତ ତିନି ଜଣ ଯାକ ବନବାସ ଯାଇଥିଲେ।
ହଁ
ଆ ହଁ ତାପରେ ଯେତେବେଳେ ସିଏ ଶୁଣ ଯେତେବେଳେ ସେଏ ବନବାସ ଗଲେ ବୁଝିପାରିଲ
ଥିଲେ ରାମଙ୍କୁ ବନବାସ ଯିବାକୁ ହେଲା।
ହଁ
ଆଉ ତାହେଲେ ଲକ୍ଷ୍ମଣ ସୀତ କାହିଁକି ଯାଇଥିଲେ?
ହଁ ଏଇଟା ଗୋଟେ ଭଲ ପ୍ରଶ୍ନଟେ କଲେ। ଶୁଣନ୍ତୁ ଯେତେବେଳେ ରାମ ଗଲେ ଭରତ ହହୋଉଛନ୍ତି ଭାତୃ ମାନେ ଭାତୃପ୍ରେମୀ ମାନେ ଭାଇ ହଁ ଭାଇଙ୍କ ଙ୍କୁ ଅଧିକା ଭଲ ପାଆନ୍ତି। ଯାହାଫଳରେ ସିଏ କଣ କଲେ ନା ଯଦି ସିଏ ଦେ ସିଏ ଭାବିଲେ ଯେ କହିଲେ ଯେ ଯେତେବେଳେ ରାମ ଭାଇ ହେଇ ମୋର ଇଏ ଯଦି ତା ସାଙ୍ଗରେ ମୁଁ ଯିବାଟା ଠିକ୍। ମନେ କଲେ ସେ କଣ ତ ଭ୍ରାତୃତ ଭାବ ଦେଖାଇଲେ ଭାଇଙ୍କ ପ୍ରତି ତାର ସ ସମ୍ମାନ ଭାଇ ପ୍ରତି ତାର ଦେଖାଇଲେ ଯାହାଫଳରେ ସିଏ କଣ କଲେ ନା ସେ ସେତେବେଳେ ରାମ ଲକ୍ଷ୍ମଣ ଗଲେ। ପୁଣି ଆଉ ଗୋଟେ କୋଶ୍ଚିନ ଆପଣଙ୍କର ଯେ ସୀତା କାହିଁକି ଗଲେ?
ହଁ ସୀତା କାହିଁକି ଗଲେ?
ସୀତା କାହିଁକି ଗଲେ ନା ସୀତା କହିଲେ ଯେ ଆମ ଓଡ଼ିଆ ପରମ୍ପରାରେ ଅଛି ସ୍ୱାମୀର ସ୍ଵାମୀ ଯୋଉ କାର୍ଯ୍ୟ କରେ।
ହଁ
ଯେହେତୁ ଆପଣ ଯେତେବେଳେ ବିବାହ ଘର ଯେତେବେଳେ ହେଇଥାଏ। ସ୍ବା କୁହାଯାଏ ସ୍ଵାମୀକୁ ସ୍ଵାମୀ ର ସ ସ୍ଵାମୀର ଅଧା ହେଉଛନ୍ତି ସ୍ତ୍ର
ଓ ହଁ ହଁ
ଯେହେତୁ ସିଏ ଓଡ଼ିଆ ପରମ୍ପରା ଅନୁସାରେ ସିଏ ଯେହେତୁ ବନବାସ ଗଲେ। ସୀତା ସେତେବେଳେ ମନେ କଲେ ଯେ ମୋ ସ୍ଵାମୀ ଯେହେତୁ ବନବାସ ଯାଉଛନ୍ତି ମୁଁ ତାଙ୍କ ସହିତ ଯିବି। ସିଏ କଣ ତା ସ୍ତ୍ରୀର କର୍ମ କଲେ। ବୁଝିପାରିଲେ ନା ନାଇଁ? ସ୍ତ୍ରୀ ର କର୍ମ କଲେ। ଯେ ସ୍ତ୍ରୀର ମୁଁ ଯେଉଁ କାର୍ଯ୍ୟ କୁ କୁହାଗଲା ଯେ ସ୍ୱାମୀର ଅଧା ଯେମିତି ସ୍ତ୍ରୀ ସିଏ କହିଲେ ପ ଯେହେତୁ ତାଙ୍କ ପତି ସ୍ୱାମୀ ବନବାସ ଯାଉଥିଲେ ସିଏ ବି ସେ ଥିପାଇଁ ତାଙ୍କୁ ସାଙ୍ଗରେ ସେ ସେଥିପାଇଁ ରାମ ଲକ୍ଷ୍ମଣ ସୀତା ତିନି ଜଣ ଯାଙ୍କ ବନବାସ ଗଲେ। ବନବାସ ଯେତେବେଳେ ଗଲେ ମୋର ଗୋଟ କୋ ଶୁଣ ଯେତେବେଳେ ବନବାସ ଗଲେ
ହଁ
ତାଙ୍କୁ ଯେତେବେଳେ ବନବାସ ଗଲା ପରେ ସିଏ କଣ କରୁଥିଲେ ନା ଭରତ ଯେତେବେଳେ ଯେତେବେଳେ ଶୁଣନ୍ତୁ ଯେ ଆଉ ଗୋଟେ କଥା ଆପଣ ଯୋେ କହିନାହାନ୍ତି ଯେ ତବେଳେ ଭରତ ମାନେ ରାଜା ହେବା ପାଇଁ ଇଏ ହେଲା ତାଙ୍କ ରାଜ୍ୟରେ ବ୍ୟସ୍ତା ଇଏ ସ୍ଥିର ହେଲା ସେତେବେଳେ ଭରତ ଶତ୍ରୁଘନ ଆଁ ଆଁ ତାଙ୍କ ରାଜ୍ୟରେ ନଥିଲେ। ସି ଥିଲେ କୋଉଠି ନା ତାଙ୍କ ମାମୁଁ ଘରେ।
ଓ ହୋ
ତାଙ୍କ ମାମଁ ଘର କୈକିୟରେ ଥିଲେ ଯେହେତୁ ସେ କୈକିଙ୍କର ପୁଅ ତାଙ୍କ ମାମୁଁ ଘର ହେଉଛି କୈକେୟା। ବୁଝିପାରିଲେ କୈକିୟ ସିଏ ସେତେବେଳେ ତାଙ୍କ ମାମୁଁ ଘରେ ଥିଲେ। ଯାହାଫଳରେ କଣ ହେଲା ନା ସିଏ ତାହେଲେ ତାଙ୍କ ମାମୁଁ ଘରୁ ପ୍ରତ୍ୟାବର୍ତ୍ତନ କଲେ ସିଏ ପ୍ରଥମେ ଖୋଜିଲେ ରାମକୁ ଶୁଣନ୍ତୁ ଯେ ଚାରି ଭାଇଙ୍କ ଭିତରେ ତରେ ରାମ ହେଉଛନ୍ତି ସବୁଠୁ ବଡ଼ ଭାଇ କିନ୍ତୁ ସମ ସମସ୍ତ ତେ ରାମଙ୍କୁ ଅଧିକ ଭଲ ପାଆନ୍ତି। ସବୁ ଭାଇମାନେ ରାମକୁ ଦେହ ପ୍ରତି ସେ ଯେତେବେଳେ ରାମଙ୍କୁ ଖୋଜିଲେ ସେତେବେଳେ କଣ କଲେ ନା ସେ ରାମଙ୍କୁ ପାଇଲେନି ଯାହାଫଳରେ ସିଏ କହିଲେ ତାଙ୍କୁ ତାଙ୍କ ମାତା କହିଲେ କି ରାମ ଚଉଦ ବର୍ଷ ବନବାସ ଯାଇଛି ଆଉ ତୁ ରାଜା ହବୁ। ସିଏ କଣ କଲେ ନା ରାଜଗାଦିକୁ ଆହରଣ କଲେନି, ମାନେ ରାଜ୍ୟରେ ରାଜ ଶାସନ କଲେନି। ସିଏ କଣ କଲେ ନା ସିଏ ତାଙ୍କର ରା ବନକୁ ଯାଇ ରାମଙ୍କର ପାଦୁକ ଆଣିଲେ ବୁଝିିହେଲା। ପାଦୁକା ମାନେ ପା ପାଦୁକା ଆଣିକି ଭରତ। ଭରତଙ୍କ ପାଦୁକା ଆଣିକି ସିଂହାସନରେ ରଖି ରାଜ୍ୟ ଶାସନ କଲେ। କିନ୍ତୁ ସିଏ ଏଠୁ ଆମେ କଣ ଶିଖିବା ଗୋଟେ ଭାଇ ପ୍ରତି ଗୋଟେ ଭାଇର କ କର୍ତ୍ତବ୍ୟ ମାନେ ବଡ଼ ଭାଇ ପ୍ରତି ଗୋଟେ ସାନ ଭାଇର କର୍ତ କର୍ତ୍ତବ୍ୟ ଆଁ ସେଥିପାଇଁ ସେ କଣ କଲେନା ତା ପାଦୁକାକୁ ପୂଜା କରିଥିଲେ। ଯାହାଫଳରେ ସେ ପାଦୁକା ଥୋଇକିନା ସେ କିନ୍ତୁ ସିଂହାସନରେ ବସି ନଥିଲେ ସେ ପାଦୁକାକୁ ଥୋଇକି ପୂଜା କରି ସେ ରାଜ୍ୟକୁ ଶାସନ କରୁଥିଲେ।
ମାନେ ଯେତେବେଳେ ଯାଏଁ ଯେତେବେଳେ ଯାଏଁ ରାମ
ଆଜ୍ଞା?
ଯେତେବେଳେ ଯାଏ ରାମ ବନବାସରୁ ଫେରି ନଥିଲେ ସେ ଯାଏଁ ସେ ପାଦୁକକୁ ପୂଜା କରୁଥିଲେ।
ଆଜ୍ଞା ଆଜ୍ଞା ହଁ ଠିକ ଯେତେବେଳେ ଯାଏ ରାମଚନ୍ଦ୍ର ପା ଆସିନଥିଲେ ସେ ପର୍ଯ୍ୟନ୍ତ ସେ କଣ କରୁ ତାଙ୍କ ପାଦୁକା ପୂଜା କରି ରାଜ୍ୟ ଶାସନ କରୁଥିଲେ। ସେତେବେଳେ ଆଉ ଗୋଟେ କଥା ହେଲା, ହଁ କୁହନ୍ତୁ?
ନାଇଁ କୁହନ୍ତୁ କୁହନ୍ତୁ?
ସେତେବେଳେ କଣ ହେଲା ନା ଯେତେବେଳେ ତାଙ୍କ ତାଙ୍କ ମାତାଙ୍କ ଠାରୁ ଏ କଥା ସେ ଶୁଣିଲେ ସେ ତାଙ୍କ ମାତା ତ ସେଇ ଦିନ ଠାରୁ ଆଁ ମାନେ ମାତାଙ୍କଠୁ ଦୂରେଇ ରହିଥିଲେ। ବୁଝିପାରିଲେ ଯେତେବେଳେ ରାମ କଇଙ୍କଠୁ ଦୂରେଇକି ରହିଥିଲେ କାହିଁକି ନା ସେ ତାଙ୍କ ଙ୍କର ଅତି ପ୍ରିୟର ଭାଇକୁ ବନବାସ ପଠାଇଥିଲେ। ବୁଝିହେଲା ଯେତେବେଳେ ବନବାସ ଯାଇଥିଲେ ତାଙ୍କୁ ଏଇ ଯୋଉ ବନବାସ ଯିବା କଥା ଯେ ଗୋଟିଏ ତାଙ୍କୁ ଦଶରଥଙ୍କୁ ଜଣେ ଅ ଆ ଦଶରଥଙ୍କୁ ଜଣେ କଣ କହିଲେ ଆମର ଅଭିଶାପ ଦେଇଥିଲେ। ଆପଣ ଶ୍ରବଣ କୁମାର ଜାଣିଥିବେ? ଶ୍ରବଣ କୁମାର ଶ୍ରବଣ କୁମାର ଦଶରଥଙ୍କୁ ଅଭିଶାପ ଦେଇଥିଲେ ଯେ ମୁଁ ମାନେ ସେ ଦଶ ଶ୍ରବଣ କୁମାର କଣ ତାଙ୍କ ଅନ୍ଧ ଅନ୍ଧୁଣୀ ବା
ଅନ୍ଧ ଅନ୍ଧୁଣୀ ବାପା ମାଙ୍କୁ ଇଏ କରିଥିଲେ।
ହଁ। ସିଏ ତାଙ୍କ କାନ୍ଧରେ ବୁହାଇକି ସବୁ ଦେଶ ବିଦେଶ ବୁଲାଇ ତାଙ୍କୁ ସବୁ କହୁଥିଲେ। ମାନେ ସେ ଦେ ଦେଖିପାରୁନଥିଲେ ନା ବାପା ମା ସିଏ କଣ ଦିନ ହଁ ଦିନେ କଣ ହେଇଛି ନା ଶ୍ରବଣ କୁମାର ତାଙ୍କ ମାତା ପିତାଙ୍କୁ ଶୋଷ ଲାଗୁଥିବା ବେଳେ ସିଏ କଣ କଲେ ଗୋଟେ ନଦୀରେ ପାଣି ଆଣିବାକୁ ଗଲେ, ସେ ପାଣି ଆଣିବା ସମୟରେ ସେ କଣ କରିଥିଲେ ନା ଯେତେବେଳେ ପାଣି ଆଣୁଥିଲେ ଦଶରଥ ସେତେବେଳେ ଜଙ୍ଗଲରେ ହରିଣ ମାରିବା ପାଇଁ ଯାଇଥିଲେ। କି ମୃଗ ହରିଣ ମାରିବା ପାଇଁ ଯାଇଥିଲେ। ସିଏ କଣ କଲେ ନା ସେ ପାଣିର ଚାକୁଳୁ ଚାକୁଳୁ ଆବାଜ ସ ଶୁଣିବା ଶୁଣି ସିଏ କଣ କଲେ ନା ସରଟା ଭାରିଥିଲେ। ସର ଟା ଯାଇଁକି ବାଜିଥି
ନା ନା ନା ନା ଦଶରଥ ସର ମାଇଲେ ଶ୍ରବଣ କୁମାରଙ୍କୁ।
ହଁ ଦଶରଥ ଯେତବେଳେ ଶ୍ରବଣ କୁମାର କୁ ସର ମାରିଥିଲେ, ସର ଟା ଯାଇ ତାଙ୍କ ଛାତିରେ ବାଜିଥିଲା। ଯାହା ଫଳରେ କଣ କରିଥିଲେ ନା ଶ୍ରବଣ କୁମାର ସେଇଠି ପଡ଼ିଯାଇଥିଲା। ଇଏ ଯେତେବେଳେ ଦୂରରୁ ସର ଟା ମାରିଥିଲେ ନା ଯେତେବେଳେ ଯାଇଁ ତା ପାଖକୁ ଦେଖିଚନ୍ତି ସେଟା ମଣିଷଟା। ସେ କିନ୍ତୁ ହରିଣ ଭାବିକି ସରଟା ମାରିଥିଲେ। ମୃଗଶିର ହରିଣ ଭାବିକି ସିଏ ସେଠୁ କଣ କଲେ ନା ସେଇଠୁ ଶ୍ରବଣ କୁମାର ତାଙ୍କୁ କହିଲେ କହିଲେ ଦେଖ ମୁଁ ଯେମିତି ମୋ ପିତାମାତ ତାଙ୍କୁ ନଅଦେଖି ମୋ ପିତାମାତା ମୋତେ ନ ଦେଖି ମୃତ୍ୟୁ ବରଣ କରିଚନ୍ତି ମୁ ତୁମକୁ ମୁଁ ଅଭିଶାପ ଦଉଚି ତମେ ବି ସେମିତି ତମ ପିତା ପୁତ୍ରଙ୍କୁ ଦେଖ ସରି ପୁତ୍ର ମାନଙ୍କୁ କୁ ନ ଦେଖିକି କି ମୃତ୍ୟୁବରଣ କରିବ। ଯାହାଫଳରେ କଣ ହେଇଥିଲା ନା, ରାମ ଯେତେବେଳେ ଚଉଦ ବର୍ଷ ବନବାସ ଯାଇଥିଲେ ସେଇ ସମୟରେ ଦଶରଥ ମୃତ୍ୟୁବରଣ କରିଥିଲେ। ବୁଝିପାଇଲ।
ଓ ହୋ ଆଜ୍ଞା।
ତ୍ୟୁବରଣ କରିଥିଲେ। ସେଥିପାଇଁ କୁହାଯାଏ ଯେ ପି ଆ ପିତ୍ ମାନେ ସିଏ ଯାହା ଶ୍ରବଣ କୁମାର ଅଭିଶାପ ଦେଇଥିଲା ସେ ତାଙ୍କ ଉପରେ ପଡ଼ିଲା। ସେଥିପାଇଁ କୁହନ୍ତି ଛୋଟ ଛୋଟ କଥା ଯେ କାହାକୁ ଦେଖି ନ ଶୁଣି କଥା କହିବା ଟା ଉଚିତ ନୁହେ। ବୁଝିପାଇଲେ। ଆପଣ ତ ଏତେ କଥା କହିଲେ ଯେ କାହିଁ ମୁଁ ଆପଣଙ୍କୁ ପ ପଚାରିଲି ଏଇଟା ମୁଁ ଜାଣିନଥିଲି ଯେ କାହିଁକି ଯାଇଥିଲେ ବନବାସ? କିଏ କଣ ପାଇଁ ପଠାଇଥିଲା ଭଲ ଲାଗିଲା। ଆପଣ ଏ ଜିନିଷଟା କହିଲେ ହଉ ଠିକ୍ ଅଛି ମୁଁ ଆପଣଙ୍କୁ କେତେବେଳେ ଫ୍ରି ଫାଙ୍କା ହେଇକି ଆପଣଙ୍କୁ ଅନ୍ୟ କିଛି ଜାଣିବାର ଅଛି
ହଁ ହଁ ମୋର ଜାଣିବାରେ କିଛି ଜାଣିଲି ନାଉ ମୁଁ କିଛି ଜାଣିନଥିଲି ଜାଣିଲି କିଛି ତମକୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଉ ହଉ ଫ୍ରି ହେଲେ କେତେବେଳେ କଲ୍ କରି ହଁ।